ହ୍ୟାଲୋ ସାଙ୍ଗ ତମେ କଣ କର
ହଁ ମୁଁ ଖାଇବାକୁ ବସିଚି।
ହଁ କଣ ତିଆରି କରିକି ଖାଉଛ କୁହ?
ଭାତ, ଡାଲି, ସୋୟାବିନ୍ ତରକାରୀ।
ହୁଁ ତମକୁ ସୋୟାବିନ ବି ପସନ୍ଦ ହୁଁ ମ ମତେ ପାମ୍ପଡ ବହୁତ ପସନ୍ଦ ମନେ ପକେଇଦେଲ, କୋଉ ପାମ୍ପଡ ନଲି ପାମ୍ପଡ କି ଗୋଲ ପାମ୍ପଡ।
ଏଟା ଯୋଉ ଅଲଗା ପ୍ରକାର ଯୋଉ ଜାଲି ବାଲା ପାମ୍ପଡ।
ହୁଁ।
ହୁଁ, ତମେ ଖାଇସାଇଲଣିି?
ହଁ, ମୁଁ ଏବେ ଖାଇକି ତମ ପାଖରେ କଲ ଲଗେଇଲି।
ଆଚ୍ଛା। କଣ ଖାଇଲ?
ମୁଁ ଖାଇଲି -ଚାଉଳ ଆଉ ବିରିର ରୁଟି। ହ ହଁ ମମି ଦୋସା ଭଡ ତିଆରି କରିଦେଇଥିଲେ ଆଉ ଚିକେନ ତରକାରୀ ଆଉ ଏଇ ଦିଟା ଖାଇଲି। ବଦାମ ଚଟଣୀ ପିସି ହେଲାନି। ତାରଉ ଏ ମେସିନ୍ ଟା ଖରାପ ହେଇଗଲା ଆଉ ବଦାମ ଚଟଣି ଟା ପିଶି ହେଲଣି।
ଆଛା।
ହୁଁ, ଆଉ ତମେ ସକାଳ କଣ ଖାଇଥିଲ?
ସକାଳେ ଖାଇ ନଥିଲି କିଛି ଏବେ ଖାଉଛି।
ସକାଳୁ ତ ସକାଳୁ କେତେବେଳେ ଉଠିଲ କି?
ବାରଟାରେ।
ସେଇଥିପାଇଁ କିଛି ଖାଇନ ମୁଁ ବି ସକାଳୁ କିଛି ଖାଇ ନଥିଲି ମୁଁ କଣ ଖାଇଛି କହିବି ଆମ୍ବ ବାଲା ଆସିଲା, ମୋ ମା ଆମ୍ବ ନେଇଥିଲେ ତୋତାପଲି ଆମ୍ବ ନାଇଁ ସେଟା ନେଇଥିଲେ, ଏ ମୁଁ ସେଇଟା ଖାଇଥିଲି, ଅଧା ଆମ୍ୱ ଖାଇଥିଲି ଏତେ ବଡ ଥିଲା ପୁରା ଖାଇ ନ ପାରି ସେଥିପାଇଁ ମୁଁ ଅଧା ଖାଇଲି, ଅଧା ଖାଇଲା ପରେ ମୁଁ କାଲି ଆମ ୟାଡେ ଯୋଉ ଆମର ଗୋଟେ ପୂଜା ଥିଲା କାଲି ସେଇଥିପାଇଁ ଥଣ୍ଡା ଯୋଉ ସରବତ ତିଆରି କରିକି ସବୁ ଘରେ ଘରେ ଦଉଛନ୍ତି ଛୁଆମାନେ। ସେଇଟା ମୋ ଭାଇ କ୍ଷୀରରେ, କଞ୍ଚା କ୍ଷୀରରେ ତିଆରି କରିଥିଲା କଞ୍ଚା କ୍ଷୀର ଡାଲିଥିଲା ତା ଭିତ ତାର ଅନାର ଡାଲିଥିଲା, ଆ ଆବ୍ଜା ଆଉ ଚିଆ ସିଟ। ଡାଲିକି, ଚିନି ଡାଲିକି, ମିଶେଇକି ନେଇକି ଆସିଲା, ସେଇଟା ତିନ୍ ବୋତଲ ଆମକୁ ଦେଇଥିଲେ। ମୋ ଛୋଟ ମା ନେଲେନି, ଆ ଆମକୁ ଦେଇଦେଲେ ଗୋଟେ ବୋତଲ, ଆମର ଦି ବୋତଲ ଥିଲା, ମୁଁ ପିଇଲିି, ମୁଁ କାଲି ଦୋ ଗୋଟେ ବଡେ କିଛି ଖାଇ ନଥିଲି। ସେଇଟା ମୁଁ ପିଇଦେଲି, ପିଇଦେଇକି ମୋ ପେଟ ବହୁତ ଥଣ୍ଡା ହେଇଗଲା।
ହୁଁ
ହଁ ଏବେ ବି ଅଛି ଆମ ଘରେ ସେଟା ବହୁତ ଟେଷ୍ଟି ଲାଗେ, ହଁ ହୁଁ, ତମେ ବି ରହିଥାନ୍ତେ, ମୁଁ ଆ ତମ ଘରକୁ ବି ଦେଇ ଯାଇଥାନ୍ତେ, ତମ ଘରକୁ ଦେଇଥାନ୍ତେ କି? ଦେଇଥିବେ, ତମେ ଅଛନ୍ତି
ସମସ୍ତଙ୍କ ଘରକୁ ଦେଇଥିବେ ଆଉ
ହଁ ନେଇ କିଏ କିଏ ମନା କରିଦଉଛନ୍ତି -ନା ନା ଆମେ ନେବୁନୁ, ସେ କହିଲେ କଞ୍ଚା କ୍ଷୀର ଅଛି ଆମେ ସେଟା ଅମୁଲ ବାଲା ଥିଲା ସେଟା ବହୁତ ଟେଷ୍ଟି ଲାଗେ, ମୋ ଛୋଟ ମା ସେମିତି ମନ କରିକି ନେଲେନି
ଯୋଉମାନେ ଜାଣିନାହାନ୍ତି, ସେମାନେ ନଉନାହାନ୍ତି ଆଉ
ହଁ ଯୋଉମାନେ ଜାଣିଛନ୍ତି ସେମାନେ ନେଇ ନଉକି ପିଇ ଦେଇଛନ୍ତି। ଆଉ ତମ ଆଡେ ବର୍ଷା ପଡିଲାଣି।
ହଁ ଖରା ହେଇଛି।
ଆମର ଏରେ ଗୁଡ଼ୁଗୁଡି ଗୁଡ଼ଘୁଡି ଚାଲିଲାଣି ବିଜୁଡି ମାରିଲାଣି ଏଵେ କାଲି ବହୁତ ଜୋର ବର୍ଷା ହଉଥିଲା। କାଲି ବର୍ଷା ହଉଛି ଛାଡି ଯାଉଛି, ହଉଛି ଛାଡି ଯାଉଛି ମୋ ଭଉଣୀ ଯାଇଥିଲା ଏ, ଏ ନେଇେଇ ନେବା ପାଇଁ ବ୍ରେଡ ନେବା ପାଇଁ କଣ?
ମୋସୁମୀ ଆସିଛି ସେ ତ ସେଇଆ ହବ, କେତେବେଡେ ବର୍ଷା, କେତେବେଡେ ଖରା
ହଁ ହଁ ମୋ ଭଉଣୀ ଯାଇଥିଲା ବ୍ରେଡ ଆଣିବା ପାଇଁ ବ୍ରେଡ ଆଉ କଫି ଆଉ କ୍ଷୀର ଆଣିବା ପାଇଁ ଯାଇଥିଲା ସେ ଗଲା ମୁଁ ବ୍ରେ ପ୍ ତିଆରି କରିକି ଖାଇବି ମା ମା କହିଲେ ଆଳୁ ନାହିଁ। କେମିତି ବ୍ରେଡଚପ ତିଆରି କରିବୁ ସେ ଯାଇଥିଲା ଯେମିତି ପୁରା ଓଦା ହେଇକି ଆସିଲା।
ଆଛା।
ପୁରା ଓଦା ହେଇଯାଇଚି କହିଲା ଦିଦି ଦେଖିଲ ମୋ ଡ୍ରେସ ଟା ମୁଁ ଯେମିତି ଛୁଇଁଲି ପୁରା ଓଦା ହେଇଯାଇଛି। ସେ ଡ୍ରେସକୁ ଯେତେବେଳେ ଯାଇକି ଚେଞ୍ଜ କର ଆଉ ତାର ଗୋଟେ ନୂଆ ହିଜାବ ଆସିଲା। ଅନଲାଇନରୁ ଚାରିଟା ହିଜାବ ଅର୍ଡର କରିଥିଲା ଆସିଥିଲା ସେ ହିଜାବ ପିନ୍ଧିବ ବୋଲି ପିନ୍ଧିକି ଯିବ ବୋଲି ମୁଁ ତ ଯିବି ମୁଁ ଏ ବର୍ଷରେ ବି ଯିବି ଏମିତି ଏମିତି ଗଲା ଗଲା ଯାଇକି ପୁରା ଓଦା ହେଇକି ପଳେଇ ଆସିଲା।
ଥଣ୍ଡା ଜର ସବୁଆଡେ ଆସିଚି ଏବେ
ହଁ।
ହୁଁ।
ମୋ ଚାଚୀ ଝିଅଙ୍କୁ ତମେ ଦେଖିଛ ସେ ଛୋଟି ଟାକୁ
ହୁଁ ହଁ ଦେଖିଛି।
ସିଏ ତମକୁ କେମିତି ଲାଗେ ଦେଖିବାକୁ
ହୁଁ ଭଲ ସୁନ୍ଦର ଟେ ହେଇଛି।
ଖେତେ କିୟୁଟ ଲାଗେ ମତେ ସିଏ କଣ କରିବ ମୁଁ ଯେବେ କାହା ସାଙ୍ଗରେ କ ଥାଏବି ସେ ବା ବା ବା ଏମିତି ଜୋର୍ ଜୋର୍ ଚିଲେଇବେ ମୁଁ କହିଲି ଚୁପ ହେଇକି ତୁ ଶୁଣୁ ତୁ ଆଗେ ଜମା ତମ ବି କଥା ହୁଅ ନା ଯେବେ କଲ କାଟି ଯିବ ସେ ବହୁତ ଜୋର୍ ଜୋର୍ ହସିବ। କିଲକିଲେଇବ ପୁରା ହଁ ଏମିତି କରିଥିଲା କାଲି ମୁଁ ଚାଚୀ ସାଙ୍ଗରେ କଥା ହଉଚି ସିଏ ଏତେ ଜୋର୍ ଜୋର୍ ଚିଲଉ ମୁଁ କହିଲି ଚୁପ୍ ଚୁପ୍ ଚୁପ୍ ଏ ସେ ଚୁପ୍ ହୋଉନଥିଲା ଯେବେ ମୁଁ ଫୋନ୍ ଟା କାଟିଦେଲି ତାପରେ ସିଏ ହସୁଚି ଖାଲି ହସୁଚି ମୁଁ କଣ ବେ ଏମିତି ହେଲା ତାକୁ ଏବେ ଗୋଟେ ବର୍ଷ ବି ହେଇନି
ହୁଁ।
ସିଏ ଦ ମୋ ଚାଚୀ କୋହୁଚନ୍ତି ସିଏ ଯେମିତି ବଡ ହଉଛି ସେତେ ବ ବଦ୍ମାସିଆ ହେଇଯାଇଛି। ସେମିତି ଗଡି ଗଡିିକି ଗଡି ଗଡିକି ଆଁ ଖ
ଆଜି କାଲି ସବୁ ଛୁଆ ତ ବଦ୍ମାସି ଆଉ।
ହୁଁ ଆଉ ଯେଉ ଜିନିଷ ତାକୁ ଦେବ ସେ ମୁହଁରେ ପଶେଇଦବ। ଯୋଉ ଜିନିଷ ଦେଲେ ଆଉ ଆଜି ମୋ ଚାଚୀ ମତେ ଡାକିଥିଲେ ମୁଁ ଯାଇଥିଲି ତାଙ୍କ ଅ କଣ କଣ ମୋବାଇଲରେ କିଛି ପ୍ରୋବ୍ଲେମ ଥିଲା ମତେ ଦେଖିବାକୁ ଯାଇ ଏ ଡାକିଥିଲେ ମୁଁ ଗଲି ଗଲା ପରେ ଦେଖିଲି ସେ ଏମିତି ଗଡୁଛି ଗଡି ଗ ଗଡିକି ଯାଇକି ଖଟ ଭିତରେ ପସିଗଲାଣି ଛୁଆ କୋଉଠି ଗଲା ଖଟ ଭିତରୁ ଅନେଇଲେ ଖଟ ଭିତ ଭିତରୁକୁ ବସିଯାଇଛି।
ହୁଁ।
ମୁଁ ଆସିଲି ତାର ସବୁ ରୋଲ ସବୁ ଦେଖି ଦେଖି ହସୁଥିବେ। ନାଆ ବସିନି ଯେ ତାର କିଛି ଟାନ ହେଇନି ନା ହାତ ନା ଗୋଡ ନା ବେକ କିଛି ବି ଟାଣ ହେଇନି ସେ ଏଇଭଳିଆ କାମ କରୁଛି।
ହୁଁ।
ହଁ ହୁଁ ଆମର ଏଇଠି ପୁରା ଘଡଘଡିଆ ଷ୍ଟାର୍ଟ ହେଇଗଲାଣି। ଏବେ ଆଉ ଦଶ ପନ୍ଦର ମିନିଟରେ ବର୍ଷା ହେଇଯିବ ଏବେ ଆଉ ବିଲକୁଲବି ଟାୱାର ଲାଗିବନି ନେଟୱାର୍କ ଥିବନି ଏମିତି ହେବ।
ହଁ ବର୍ଷା ହେଲେ ତ ସେଇଆ ହବ ଗାଁ ରେ ଆଉ।
ହୁଁ। ଆଉ ତ ତମର ସେଠି ନା ଗୋଟେ ସନ୍ଡେ ମାର୍କେଟ ବାସେ ତମେ ଯୋଉଠି ରହୁଛ।
ହଁ ସଣ୍ଡେ ମାର୍କେଟ ଭଳିଆ ବୋହୁତ ବସେ।
ହଁ ତ ତମେ ତମେ ସେଠି ବୁଲିବାକୁ କି ଯାଇଚ?
ବହୁତ୍ ଦୂର ଯିବାକୁ ଯିବା ଖାଲି ଯିବା ପାଇଁ ଘଂ ଦି ଘଣ୍ଟା ଲାଗିଯାଏ। ସେଥିପାଇଁ ମୁଁ ଯାଏନା।
ହୁଁ ହଁ ମୁଁ ଶୁଣୁଥିଲି ସେ ଜାଗାରେ
ଯିବା ବେଶୀ ସମୟ ଗାଡିରେ ଯିବା ଆସିବା କଲେ ମୋ ମୁଣ୍ଡ ବିନ୍ଧିବା ଏଠି ବାହାରି ଯାଏ।
ହୁଁ। ତମେ କେମିତି ସେଠାରେ ସର୍ଭାଇଭ କରିଦଉଚ ମୁଁ ତ ଏକୁଟିଆ ରହିଲେ ମୁଁ ଡର୍ ଡରିକି ଇଏ ହେଇ ଯାଇଥାନ୍ତା।
ସେଇଥିପାଇଁ ମୁଁ କୁଆଡେ ବେଶୀ ଏଠି ଗାଡି ରେ ଇଏ କରନା ଦରକାର ନଥିଲା ମୁଁ କୁଆଡେ ବାହାରି କଉଠି ବାହାର ନା। ଦରକାର ପଡିଲେ ଯାଏ ନହେଲେ ନାଇଁ।
ମନକୁ ଯିବୁ ଦରକାର ଥିଲେ ଯିବୁ ନା।
ହୁଁ।
ନହ ତର କ ରହିଲେ ଆମେ ଯାଇକି କଣ ନା ଆମେ କିଛି କିଣିବୁ ନା ଆମେ କିଛି ଖାଇ- ଖାଇବୁ ମନ ବି ହେବନି କିଛି ଖାଇବାକୁ ନା କିଣିବାକୁ। ଆମେ ଗାଡିରେ ଯାଇକି ପଇସା ଟା ୱେଷ୍ଟ କରିବା।
ହଁ।
ହ ଆଉ ମୁଁ ହାଇଦ୍ରାବାଦ ଯାଇଥିଲି ଜାଣିଛ ନା?
ହୁଁ ହାଇଦ୍ରାବାଦରେ କିଏ ତମର ବନ୍ଧୁ ଅଛନ୍ତି କି?
ନା ନା ମୋ ମାମୁଁ ଅଛନ୍ତି ମାନେ ମାମୁଁ ସେଠାରେ କୁକିଂ କରୁଛନ୍ତି ସେ। ଘଡ ଭାରା ଘଡ ତା ଭାଡାରେ ନେଇକି ରହିଛନ୍ତି। ତ ମୋ ମା ମାଇଁ ଯାଇଥିଲେ ମୁଁ ବି ତାଙ୍କ ସାଙ୍ଗରେ ଯାଇଥିଲି। ଆ ସେଠାରେ ଗୋଟେ ସାନଡେ ମାର୍କେଟ ବସେ। ଏ ଚାରମିନାର କୁ ଯାଇଥିଲି। ସେଟା ବି ବହୁତ ବଢିଆ ବଢିଆ ଜିନିଷ ମିଳେ। ସେଟା କମ୍ବ ବଢିଆ ଡ୍ରେସ ସବୁ ମିଳେ। ମାନେ ଯେମତି। ଗୋଟିଏ ଡିଜାଇନ ର ଖାଲି କଲର ଅଲଗା ଅଲଗା ଏ ଏ ଡିଜାଇନ ର। କମ୍ବୋ ଛଅଟା ମିଳେ ଡ୍ରେସ ର ଆଉ କୁତି। ସବୁ ମିଳେ ଆଉ ମୋ ଭାଇ ବି ଯାଇଥିଲା ଗୋଟେ ଥର ମୋ ପାଇଁ କରସଟ ଆଣିଥିଲା। ହ। ଆଉ ହାଇଦ୍ରାବାଦ ମେହେନ୍ଦୀ ଯୋଉ କରାଚି ମେହନ୍ଦୀ ନାଇଁ ସୁପର ଫାଷ୍ଟ ମେହେନ୍ଦୀ ସେଟା ବି ବହୁତ ଭଲ। ମିଳେ ଅନଲାଇନ। କାରିଆ ଏ କାରିଆ କହୁଛି ମୁଁ ଯୋଉ କରାଚି ମେହେନ୍ଦି ମିଳେ। ଅନ୍ଲାଇନରେ ବି।
ହଁ ମିଳୁଥିବ ଅନଲାଇନ୍ ରେ ତ ସବୁ ମିଳୁଚି ଖାଲି ମଣିଷ କୁ ଛାଡିକି ସବୁ ମିଳୁଛି। ମଣିଷ ଛାଡିଦେଲା ପରେ ଆଉ ଯାହା ଖୋଜିବ ସବୁ ମିଳିବ ଅନଲାଇନ୍ ରେ।
ଅନଲାଇନ୍ ରେ ଏଇ ଯୋଉ କଣ ମିଳୁନି ଏଇ ଯୋଉ ଗୋବର ଘଷି ଟା ସେ
ହଁ ଯାହୋଉ ସେ ପା। କୋହୁଚି ଖାଲି ମଣିଷ କ ଛାଡିଦଲେ ଆଉ ସବୁ ଅନଲାଇନ୍ ରୁ ମିଳିବ। ଆଉ କିଛି ବର୍ଷରେ ମଣିଷ ବି ମିଳିବ ଅନଲାଇନ୍ ରେ।
ମ ହଁ। ଅର୍ଡର କରିବୁ ଅର୍ଡର କରିକି କୋଉଠି କୋଉଟାରେ ରଖିବୁ? ପଇସା ନାହିଁ ନିଜେ ଖାଇବାକୁୁ ତାଙ୍କୁ କେମିତି ଖାଏ-ଖୋଇବୁ?
ତାଙ୍କୁ ବି ସେମିତି କହିବ ଯେମ୍ ନିଜ ।
ହ ଏ-ଏମିତି ହେଲେତ ଆମେ ଅନଲାଇନରୁ ଡ୍ରେସ ଅର୍ଡର କରିକି ପିନ୍ଧିବୁ ସେ ପାଚି ଗଲେ ଫୋପାଡିି ଦେବୁ ଫଟିଗଲେ ଫୋପାଡି ଦେବୁ ଆଉ ମଣିଷ ନା ପଚିବ ନା ଫାଟିବ କି ଛି ହେବନି। ହଁ। ଆ-ଆମେ ଯେମତି ଚପଲ କିଣିଲୁ ଅନଲାଇନ ରୁ ସେଟା ଦି ମାସ ତିନି ମାସ ପିନ୍ଧି ସେଟା ଫାଟିଗଲା ଆମେ
କୋପାଡି ଦଁ ଏୟାତ କଥା ଆଉ
ଦି ତିନି ମାସ ରଖିକି ଆଉ ଖାଇପାରିବୁନି ଆଉ ତତେ ଖୋଇପାରିବୁନି ତୁ ଜା। ଫୋପାଡ଼ି ଦବୁ ତାକୁ
ଯ ପଠେଇ ଦବ ଯୋଉଠି ଆସିଛୁ, ସେଇଠୁ ପଳେୟା
ହଁ।
ଆଉ।
ଆଉ। ଆଉ ମୁଁ କହୁଥିଲି ଅ ତମେ ଅନଲାଇନ ରୁ କେବେ ସପିଂ କରିଛ କେତେ ଜିନି? ସପିଂ କଲାଣି?
ମୁଁ କରିଛି ଆହୁରି ମୋ ଉଇଜି ଲିଷ୍ଟଟା ପୁରା ଉଇଜଲିଷ୍ଟ ପୁରା ଭର୍ତ୍ତି ହେଇକି ଅଛି। ସପିଂ ପାଇଁ ହେଲେ ପଇସା ହଉନି ଯେ ସପିଂ କରିବି। ଖାଲି ସବୁ ଦେଖି ଦେଖି ଉଇଜ ଲିଷ୍ଟ ମମାରିକି ରଖି ଦଉଛି।
କଣ କାନ ଫୁଲ କି ଚପଲ କି ଡ୍ରେସ୍?
ମୋର ଖାଲି ଚପଲ ଆଉ ଡ୍ରେସ୍ ଆଉ ଚୁଡ଼ି।
ହଁ ତମକୁ ଚୁଲି ପସନ୍ଦ?
ହୁଁ ଅନଲାଇନରେ ଚୁଡି ଗୁଡାକ ଭଲ ଭଲ ଆସୁଛି ତ। ମୁଁ ଭଲ ମୋ ସାଇଜର ବି ଦେଖଉଛି ସେଇଥିପାଇଁ ମାରିକି ରଖିଦେଇଛି ମଗେଇ ନେଇ
ହଁ ଅ-ଅନଲାଇନ ଚୁଡ଼ି ଭଲ ଆସେ। ଭଲ ଆସେ ଭେଲବେଟ ଚୁଡି ବି ଭଲ ଆସେ।
ହଁ ସେଇ ଯୋଉ ଭେଲଭେଟ ବାଲା ହଁ ଭେଲଭେଟ ବାଲା ଗୁଡା ମୁଁ ବଢିଆ ଦେଖଉଛି ନା ସେଇୟାକୁ ମଗେଇବି।
ହ ହଁ ସେ କାଚର ମଙ୍ଗେଇଲେ ବହୁତ ଭଲ ସେ କାଚର ହିଁ ସବୁ ଦେଖଉଛି ବାରଟା କଲର ପୁରା। ହୁଁ
ହୁଁ।
ଆ ଆଉ ଜେଲି ବେଙ୍ଗଲ ସବୁ ବି ଦୋକାନରେ ବହୁତ ଏବେ ଆସିଛି ସେଇଟା ବହୁତ ଟ୍ରା ଟ୍ରେଣ୍ଡରେ ଚାଲୁଛି ଜେଲି ବେଙ୍ଗଲସ ସେଟା ବି ବହୁତ ବଡ ଭଲ।
ହୁଁ।
ହଁ ମୁଁ ଯାଇଥିଲି ଜେଲିିବଙ୍ଗସ ଆଣିବା ପାଇଁ। ଆ ମୁଁ ଆ-ଆ। ମୋ ମାମୁ ମାଙ୍କ ମାମୁଁ ଘରେ ଅଛି।
ହୁଁ।
ହଁ ମୋର ମାଙ୍କ ମାମୁଁ ଘରେ ସେଠି ଅଛି ସେଠାରେ ବହୁତ ବଡ ମେଲଣ ବସେ। ମୁଁ ଯାଇଥିଲି ମୋ ପାଇଁ ଗୋଟେ ନେଇକି ଆସିଲି ଚାରିପଟିଆ ଯେଲି ବଙ୍ଗଲ ସେ ଷ୍ଟୋନ ଲାଗିଛି ବଢିଆ ଲାଗୁଛି ଦେଖି। ମା ପାଇଁ ଏ ଛଅପଟିଆ ଗୋଟେ ଆଣିଛି ଗ୍ରୀନ୍ କଲର ର ଆଉ ଗୋଟେ ଅସ୍ମା କଲର ଅଛି ଆଉ ଗୋଟ ଏ ପିଙ୍କ କଲର ଅଛି ତିନିଟା ନେଇକି ଆସିଛି ଗୋଟେ ଚାରପଟିଆ ଦିଟା ଚର
ଭେଲଭେଟ ର ସେଟ ବାଲା ପରେ ଅନଲାଇନ କମ ପଇସାରେ ମିଳୁଛି ଦୋ ଦୋକାନ ରେ ବହୁତ ପଇସା ନଉଛନ୍ତି।
ହଁ ହଁ।
ଦୋକାନରେ ଡଜନ ଚୁଡୁକୁ ଷାଠିଏ ସତୁରି ନଉଛନ୍ତି। ସେଟା ତିନି ଦର୍ଜନ ଟା କେତେର ହୁଁ।
ପ୍ଲେନ ଚୁଡ଼ି ଟା କୋଡିଏ ଟଙ୍କା। ପ୍ଲେନ୍ ଚୁଡ଼ି କୋଡ଼ିଏ ଟଙ୍କା ଟିକିଏ ଡ଼ିସ ଷ୍ଟୋନ ଥିବ ସେଇଟା ଚା ଚାଳିଶ ଟଙ୍କା ନହେଲେ ଷାଠିଏ ସତୁୁରୀ